ହ୍ୟାଲୋ।
ହଁ ହଁ ମୁଁ କହିଲି ହଁ ହଁ ଶୁଭିଲା ଏବେ। ଏଇଠି ବସଚୁ ଆଉ। ବହ ବସିଚୁ ବର୍ଷା ଘଡଘଡି କଣ ମାରୁଚି ଟିକେ ଟିକେ ଅଛି
ହଁ ବା ଆମର ଏଠି ନାଇଁ ଆମର ହଉ ଥିଲା ଚାରିଟା ପାଞ୍ଚଟା ବେଳେ।
ଜହ୍ନ ତ କ୍ଲିଅର ପଡିଛି। ଜହ୍ନ ତ ଆକାଶରେ କ୍ଲିଅର ଜହ୍ନ ତାରା ପଡିଛନ୍ତି।
ଆମର ବି ଘଡଘଡି ମାରୁଛି ଆଉ ଏଥର ଖରା ଛୁଟିରେ କୁଆଡେ ଯାଇଥିଲେ?
ନାଇଁ ନାଇଁ କୁଆଡେ ଯାଇନୁ ଘରେ ଅ ଛୁ ମୋର ତ କଲେଜ ହଷ୍ଟେଲରେ ଝିଅର ଦୌଡ଼ି ଦୌଡ଼ିକା ମାନେ ଯାଉଛି ସମୟ। ହ ଆଉ କୁଆଡେ ଯିମି ଏଇ ଯୋଉ ଖରାଦିନେ ତାର ଇଣ୍ଟସିପ କୋଉଠି କରିବ ସେଠି ଯାହା ବୁଝୁ ହଷ୍ଟେଲ ପିଜି ହ ଷ୍ଟେଲ ବୁଝିଲି କଲେଜରେ ମାନେ କରୁଛନ୍ତି ଯେ ମାନେ କଲେଜରେ କଣ କହିଲ ମାସକର ଇଣ୍ଟର୍ନସିପ୍ ଟା ପନ୍ଦର ଦିନରେ ସାରି ଦଉଛନ୍ତି।
ଓହୋ ଏମିତି ରଖୁଛନ୍ତି। ହୁଁ ତାଙ୍କ ବାପା ଯିଏ ସିଏ ବୁ ତାଙ୍କ ବାବା ଯିଏ ଅଛନ୍ତି ସିଏ ବୁଝନ୍ତିନି କି?
ନା ନା ମୁଁ ସବୁ ବୁଝେ ତାଙ୍କ ବାବା କିଛି ହିଁ ଜାଣନ୍ତି ନାହିଁ। ସେ କଲେଜ ବୁଲିକି ଠିକ କରିମି ମୁଁ କଲେଜ ଚଏସ୍ ମାନେ ଦେଖିକି ସିଲେକ୍ଟ କରିବି ମୁଁ ମାନେ ଫାଇନାଲ କୋଉ କଲେଜରେ ପଢିବ?
ଆକଚୁଆଲି ଆଉ ଗୋଟେ ଜିନିଷ କଣ କହିଲେ ସିଏ ଟିକେ ସବୁ ଜିନ ଷ ତମ ଉପରେ ଦେଇ ଦଉଛନ୍ତି ବୋଲି ତମେ ସେଇଥିପାଇଁ ସ୍ମାର୍ଟଲି ସବୁ କିଛି କରିପାରୁଛ, ନହେନେ ତ କରିପାରି
ହ ନାଇଁ ନାଇଁ ସିଏ ସିଏ ଏତେ ନୁହଁ ବା ଏତେ ମାନେ ନୁହଁ ମାନେ ଉଁ ଉଁ ମାନେ ଡଲ ଯାହାକି ଡାଉନ୍
ଆଛା ଆଚ୍ଛା ଆଛା ସମସ୍ତେ ହଁ ଅଛନ୍ତି ଆଉ।
ମାନେ ସମସ୍ତେ ତ ନୁହଁ ହୁଁ ପୁରୁଷ ହୁ ସମସ୍ତେ ସେଇଆ ନୁହଁ କୋଉଠି ଗୋଟେ ଗୋଟେ ଥାଆନ୍ତି। ମାନେ ମୋ ସ୍ଵାମୀ ସେମିତି ଟିକେ ଆଉ ମାନେ କିଛି ଜାଣନ୍ତି ନାହିଁ ମାନେ କିଛି ବୁଝିପାରିବେନି କିଛି ମାନେ ସଲଭ କରିପାରିବେନି କି କିଛି ସଜେସନ ଗୋଟେ ଦେଇ
ଓହ ଆଜିକା ଦୁନିଆରେ ଯଦି ଏତିକି ନ କରିପାରି ସମସ୍ତେ ହଇରାଣ କ
କିଏ ମାନେ ଆମେ ସ୍ତ୍ରୀ ଲୋକ ମାନେ ନାରୀ ମାନେ ହଇରାଣ ହବା।
ନା ସିଏ ତ ଏବେ ଏବେ ଆମ ଘର ଲୋକ ଯାହା ହରାଣ ଏ ବାହାର ଲୋକ ବି ଗୋଟେ ଓଡିଆରେ ପଟି ମାରିଦେବେ।
ପ୍ରଟିମା ହଁ ହଁ ବାସ ଯାହା କହିଲ ମାନେ ଘରର କୌଣସି କାମ କରିବାକୁ ହେଲେ ବାହାର ଲୋକଙ୍କୁ ଲୋଡ଼ିବ କି ବାହାର ଲୋକଙ୍କ ଦାୟିତ୍ୱ ଦବ ମାନେ ସେଇଥିରୁ ହିଁ ସେମାନେ ପାଆନ୍ତି ଗୋଟେ ସୁବିଧା ହୁଁ ମାନେ ଓଡିଆରେ କହୁଛି ମାନେ ଗୋଟେ ସ୍ଵାର୍ଥ ସୁବିଧା ର ଆଉ ପାଇଲେ ବି ପା ପାଆନ୍ତୁ ମାନେ ହେଲେ ମୋ କାମ ଟା ହେଇଯାଉ ଏଇଆ ଆଉ କଣ? ସେ ପାଞ୍ଚ ଟଙ୍କା ଜାଗାରେ ଦଶ ଟଙ୍କା ନିଅନ୍ତୁ, ବରମ୍ ନିଅନ୍ତୁ ଆଉ ଆମେ ଝିନୁ ଯଦି ଜଣେ ବୁଝିକି ଆଣିକି ଦେଲେ କି କରିଦେଲା ଏ କାମ ଟା ଯଦି ପାଞ୍ଚ ଟଙ୍କା ନେଲା ନେଲେ, ଆମ ମନରେ ବି ସେମିତି ନାହିଁ ଜଣେ କରିଦେଲା ଯଦି ନେଲା ଖାଇ ନେଲା ଆଉ କଣ ଖାଇଲା ଖାଇଲା ଇଏ ଆଉ ଯଦି ଆମେ ସେମିତି ଭାବିବୁ ତାହେଲେ ତାଙ୍କୁ କାହିଁକି
ହଁ ଏଇ ଯୋଉ କଥା କହୁନାହାନ୍ତି ମୁଁ କଣ କହୁଛି ଶୁଣୁନାହାନ୍ତି ଆମର ଦୋକାନ ଯୋଉ ଅଛି ମୁଁ କହୁଥିଲି ଆମ ଦୋକାନରେ ଯଦି ଏଇଟା ପିଲା ଅଛନ୍ତି ମୋର ତ ଫୋନ ପେ ଅଛି ସେଠକି ଯାହା ଯାହା ପଇସା ଆସେ ଯୋଉ କ୍ୟାସ୍ ଆସ ସେଥିରେ ବି କିଛି ଏପଟ ସେ କରିଦିଅନ୍ତି ଯେହେତୁ ମାର୍କେଟ୍ ଉପରେ ଯାଇ ଠିଆ ହେଇ ପାରୁନୁ ମୁଁ ଷ୍ଟାଟିଙ୍ଗ ରୁ କହିଲି ମୁଁ ଯିବି ମାର୍କେଟ୍ ମାର୍କେଟ୍ କୁ ବାକି ମା ମନେ କଲେ ନା ଝିଅ ପିଲା ଯାଆନ୍ତିନି। ଝିଅ ହଉଛ ଏଇ ସବୁ ଜିନିଷ ପାଇଁ
ହ ତାପରେ ନିଜେ ନିଜେ ବି ଯିବାକୁ ପଡିବ ଆଉ ମା କଥା ସେଠି କାଟିବାକୁ ପଡିବ ଦେଖ ମା ଏଇ ଅସୁବିଧା ହଉଛି ଆମକୁ ଯିବାକୁ ପଡିବ ଝିଅ ପିଲା କାହିଁକି ଯିବେନି ଝିଅ ପିଲା କଣ ନ କରି ପାରିବେ। ହଁ କୁଆଡେ ନ ଯାଇ ପାରିବେ।
ତାପରେ ଗୋଟେ କଣ କହିଲେ? ଅଛି କୋଉ ସାଇଡ ରେ କୋଉ ଭଳିଆ ଚାଲିଛି ଆମର ର ଏଠି ଏସବୁ ଜିନିଷ ଚାଲିଛି ତ କଣ କରାଯିବ ଯଦି ନକହିବେ ଆଉ ଯୋଉ ସବୁ କାମ ରହିଲା ପୁଣି ସେଥିପାଇଁ ଗୋଟେ ଗାଡି ନେଇକି ଆସିଲି। ଗାଡି ନେଇକି ସେ ସବୁ ଜିନିଷ କଣ କରିବାକୁ ପଡୁଛି। ହ ସେ କଥା ଛାଡ ଆଉ ତମେ ସବୁ କୁଆଡେ କୁଆଡେ ବୁଲିିବା ଯାଇଛ।
କୁଆଡେ କଡେ ଆମେ ସେଇ ଯାଇଥିଲୁ ତିନି ଚାରି ବର୍ଷ ହେଲା। ଦି ବର୍ଷ ହେଲାନ ଏଇ ଏଇ ବର୍ଷ ଯାଇଥିଲୁ ଆମର ଏଇଠି ଏଇ ଯୋଉ ବେଣାପୁରା ପାଖରେ କଣ ସେଟା ଓଳା ଶୁଣି ଓଳା ଶୁଣି
ଓଳା ଶୁଣି
ହଁ ଓଳା ଶୁଣି ଗୁମ୍ଫା ଜାଣିଥିବ ସେଠି ପୋଡ଼ାପିଠା ହେ ଫେମସ ହୁଁ ପୋଡାପିଠା ସେଠି ଭୋଗ ଲାଗେ।
ଓ ହଁ ସେଇଟା ମୁଁ ଯାଇଛି ପିଲାବେଳେ ଯାଇଥିଲି ତେଣୁ ଷଷ୍ଠ ସ୍କୁଲ ଯୋଉ ପିକନିକ ହୁଏ ନା
ହଁ ହଁ ପିକନିକ ରେ ଯାଇଥିବ ଆଉ ହୁଁ ଆମେ ଏଇ ଖଞ୍ଜାରୁ ଆମର ସବୁ ଫୁଡି ଫୁଡି ଆମେ ସବୁ ଯାଇଥିଲୁ ଗୋଟେ ଗାଡି କରିଦେଲୁ ବୋଲର
ସେଇଟା ସେଇ ଯୋଉ ଜାନୁଆରୀ
ଓଳା ଶୁଣୀରେ ଶିଳ ହଁ ଜାନୁଆରୀ ଜାନୁଆରୀ ଜାନୁଆରୀ ମାସେ ତ ମାସେ ପୁରା ପଡେ ଆଉ ଆମେ ଜାନୁଆରୀ ମାସରେ ଯାଇଥିଲୁ ସେଠି ଶିଳ ଫେସା ଫେମସ୍ ପୁରା ମାନେ ଅରିଜିନାଲ ପାଇବେ ଶିଳ
ଠିକ କଥା କହିଲ ଆମର ଯୋଉ କଣ କହ ଶିଳର ଯୋଉ ପୁଆ ଟା କଣଥିଲା ସେଟା
ପୁରା ପଥର ମୁଗୁନି ପଥର ମାନେ ଭଲ ପଥରରେ ହିଁ ସେଠି ତିଆରି ହୁଏ ଭଲ ଜିନିଷ ମିଳିବ।
ହଁ ହଁ ସେଇଟା କହୁଛନ୍ତି ଯୋ ଶିଳର ଯୋଉ ପୁଆ ଟା କୁହନ୍ତିୁନି ସେଇଥିରୁ ଆମେ ଜଣଙ୍କୁ କହିଥିଲୁ, ସିଏ ନେଇ ଆସିଥିଲେ ଆମର, ଆଉ ଆଉ ଯୋଉ ସିଏ ଗୋଟେ ଆମର ଗୋଟେ ଭାଇ ଅଛନ୍ତି, ସେ ଯାଇଥିଲେ ସବୁ କୁଆଡେ କହିଲ ବାଘ ମାରି ସେ ସବୁ ତଳରି ସେପଟ ସାଇଡ ସ ଯାଇଥିଲେ ଆମର ଆଣିଥିଲେି ପେସା ଗୋଟେ, ଶିଳ ଗୋଟେ ଥିଲେ ଆଉ କୁଆଡେ କୁଆଡେ ଯାଇଛ?
ହଁ କୁଆଡେ କୁଆଡେ ହଁ ମନେକର ବିରଜା ହଁ ଯାଇଥିଲୁ, ବିରଜା ବିରଜା ବାଟ ଟରେ ଯାଇଛୁ, କିନ୍ତୁ ବିରଜା ମନ୍ଦିରକୁ କେବେ ଯାଇନୁ। ଯାଇନି ମାନେ ଭାବ ଭାବିଛି ବହୁତ। ଥର ଯିବି କିନ୍ତୁ ଯାଇନି ପଳିେଇଆସଛୁ କିନ୍ତୁ ଆମେ ଏ ଓଳାଶୁଣୀରେ ବା ଜଣେ ଅଛନ୍ତି, ମାନେ ସେଠି କଣ ଶୂନ୍ୟ ମନ୍ଦିର ହଁ ସେ ମନ୍ଦିରରେ ଠାକୁର ନାହାନ୍ତି, ଶୂନ୍ୟ ମନ୍ଦିର ସେ ପୂଜା ପାଆନ୍ତି ଆ।
ଆ ଛତିଆ କେବେ ଯାଇଛନ୍ତି?
ହଁ ଛତିଆ ଯାଇଥିଲୁ, ସେଇ ଛୋଟ ବେଳେ ସେଇ ସ୍କୁଲ ପିକନିକ, ରେ ହିଁ ଯାଇଥିଲୁ। ଆଉ ଏବେ ସେ ସବୁ ମନ ନାହିଁ ଏ ଏବେ ଆଉ ଯାଇନୁ, ଏ ବାହାଘର ଫାହାଗର ପରେ ଆଉ କୁଆଡେ ସେଆଡେ ଯାଇନୁ, ପୁରୀ ଫୁରୀ ଯାଇଛୁ ହଁ ହଁ ବାର ହାତେ
ହବ ବାର ହାତ ନା ସେଟା ଆସ୍ତେ ଆସ୍ତେ କାଳେ ବଢୁଛି, ସେଟା ବାର ହାତ ହବ ଯୋଉ ଆମ ଯାଜପୁରରେ ଅଛନ୍ତି ମା ବିିରଜା ସେଇଟାକୁ ଧରିକି କଣ। ପୁରାଣରେ ଲେଖ୍
ହଁ ହଁ ଏ ଯୋଉ କଳି ଯୁଗ ଶେଷ ହବ, ବାର ହାତ ଖଣ୍ଡା ବୁଲିବ ଉ ବାସ୍ ଆ ଜଗନ୍ନାଥ ପୁରୀ, ଧାମ ଛାଡିବେ, ମାନେ ପୁରୀ ଛାଡିକି ଆସିକି, ଛତିଆ ଵଟରେ ରହିବେ। ହ ଏମିତି ସବୁ ଅଛି, ସେଟା କେତେ ଦୂର ମାନେ ମାଳିକାରେ ରେ ଲେଖା ଅଛି ନା ମାଳିକା କଥା ଏ ସବୁ।
ହୁଁ।
ଉଁ କଳା ଧଳା ଘୋଡାରେ ବସିକି ଆସିବେ ଜଗନ୍ନାଥ। କଥା ସେି ସେଇ ପୁରୀରେ, ହିଁ ଏଇ ଯୋଉ ସେଇ ଛତିଆ ପଟରେ ହିଁ ରହିବେ।
ହଁ ସେଇଟା ଶୁଣିଛ, ବାକି କେତେ ଦୂର ସତ୍ୟତା
ଟ୍ରେନ ରେ, ଆସିବେ ଟ୍ରେନ ମାନେ ବଗି ତାଙ୍କର ସେଇଠି ଖରାପ ହବ, ସେଇଠି ରହିବେ, ସେଇଠି ଉଁ ହୁଁ ରହିଲେ ତାପରେ କଣ ଖେଳା ଲିଳା କରିବେ, ହବ ଆଉ
ହଁ ହଁ।
ହେ କେତେ ବର୍ଷରେ ହଉଛି, କେବେ ହଉଛି ଆମେ ଥିବା କି ନ ଥିବା ସେ କେତେ ବର୍ଷ, କେତେ ପୁରୁଷରେ ହବ କିଏ ଜାଣିଛି?
ହଁ ନାଇଁ ଆମ ବିରଜା ହେଇ ମୁଁ ଯାଇଥିଲି, କେତେ ଦିନ ତଳେ କହିଲେ, ଆଠ ଦଶ ଦିନ ତଳେ ଯାଇଥିଲି।
ହୁଁ ତମର ସେଇଠି ପାଖ, ହ ପାଖ ଯେତେବେଳେ ଚାହିଁବ ଯାଉଥିବ। ଯୋ ଯାଅ ପ୍ରାୟ କେତେ ଥର ଯାଇଚ?
ଯାଇଚି ତଥାପି ଦଶ, ପନ୍ଦର ଥର ଯାଇଛି।
ଅଁ, ଆଉ ସେଠି ବିରଜା ପାଖରେ କଣ ସବୁ ଅଛି? ମାନେ
ବି- ହଁ, ହଁ ବହୁତ କିଛି ଅଛି। ସେଟା, ଦ୍ଵୁତୀୟ ପୁରୀ ବୋଲି କୁହାଯାଏ। ଆଉ ଗୋଟିଏ ଠାକୁର ସେଇଠି କଣ କହିଲ ସେଠି ନାହାନ୍ତି ନନେ ଏଇଟା ଦ୍ଵିତୀୟ ପୁରୀ ହେଇଥିଲା ସେଇଠି ଗୋଟିଏ ମା ତ୍ର ମନ୍ଦିର ଯୋଉ ମାଙ୍କ ମନ୍ଦିର ଯୋଉଠିକି ସେଠି ପିଣ୍ଡ ଦାନ କରାଯାଏ। ତ କୁହାଯାଏ କି ସେଇଠି ଗୋ ସିିଧା ଯାଇଁକି ଗଙ୍ଗାରେ ପଡେ ବୋଲି, ସରି ଗୟାରେ ପଡେ। ସେଇଟା କୁହାଯାଏ। ସେଠି ପିଣ୍ଡ ଦାନ ହୁଏ। ଆଉ ସବୁ ପ୍ରକାର ଠାକୁର ସେଟି ଶହେ କେତେଟି କେତୋଟି ଲିଙ୍ଗ ଅଛି? ଶହେ ବାର ଟି ବୋଧେ ଠିକ ସେ ମନେ ନାଇ ଶହେ ବାରଟି ଲିଙ୍ଗ ଅଛି। ସେ ବହୁତ ଭଲ ପ୍ରସାଦ ବି ମିଳେ।
ହୁଁ, ହୁଁ।
ଆଉ ସେ ଟାଉନ୍ ରେ ବି ଅଛି ଗୋଟେ ତ୍ରିଲୋଚନ ମନ୍ଦିର। ସେ ବହୁତ ପୁରୁଣା। ବିରଜା ମନ୍ଦିର ତ ବହୁତ ପୁରୁଣା। ଆଉ ଗୋଟେ ଜାଣିଚ ନା ରଥ ପୁରୀରେ ତ ରଥଯାତ୍ରା ହୁଏ। ଏବେ ହିଁ ରଥଯାତ୍ରା ହଉଛି। କିନ୍ତୁ ମା ବିରଜା ଉ, ଏମିତି ଗୋଟିଏ ଠାକୁର ଯାହା ଯୋଉ ଦୁର୍ଗା ପୂଜା ଟାଇମ୍ ରେ ତାଙ୍କର ରଥଯାତ୍ରା ହୁଏ।
ହୁଁ।
ହେଲୋ ଆଉ ଘଟଗାଁ ତାରିଣୀ କେବେ ଯାଇଚ ନା?
ହଁ ଘଟଗାଁ ତାରିଣୀ ଯାଇଥିଲୁ ପୁଅର ମାନସିକ ଥିଲା। ତା ଚୁଟି ପକେଇବାକୁ ଯାଇଥିଲୁ। ବୋଉ ମୁଁ ସେ ଭାଇ ଆଉ ଆମ ଶଶୁର ଉଁ ଆଉ ପୁଅ ଝିଅ ସମସ୍ତେ ଯାଇଥିଲେ। ଯାଇଥିଲୁ ସେଠି ଚୁଟି ପକେଇକି ଆସିଥିଲୁ। ସେଠି ମହୁ ଫେଣା ମହୁ ଫେଣା ଉଁ, ବାପରେ ମାନେ ବିରାଟ ବିରାଟ ଫେଣା ମାନେ ଫଣା ଆଉ ଉପରେ ଛତା ପାରି ହେଇଥିବ ସେଠି ଯୋଉ ହୁଁ, ହୁଁ ଉଁ, ସବୁ ସ୍ତମ୍ବ ସ୍ତମ୍ବ ତିଆରି ହେଇ ତା ଉପରେ ଅନେଇଲାଳକୁ ପୁରା ଉଁ ଛତା ଭଳି ବିରାଟ ବିରାଟ ମହୁ ଫେଣା। ସେଟୁ କୋଉଠୁ ଆସିକି ମହୁ ଉଁ ଫଣା କରନ୍ତି ମୁଁ ବି ବୁଝିପାରେ ନା। ସେଠୁ ମହୁ କେଇ ଆଣି ଆଣନ୍ତିନି। କେମିତ ତି ଆଣିବେ କିଏ ଆଣନ୍ତି ମୁଁ ବି ଜାଣିନାଇ ଠିକସେ କହିପାରିବିନି। କିନ୍ତୁ ମହୁ ଫେଣାଗୁରା ଉପରୁ କୁ ଅନେଇବେ ପୁରା ବିରାଟ ବିରାଟ ମହୁ
ହଁ ଠିକ କଥା କହିଲ ମୁଁ ବି ଯାଇଥିଲି। ହଁ ମୁଁ ଯାଇଥିଲି, ହଁ ମୁଁ ଯାଇଥିଲି ମୋ ସାଙ୍ଗଙ୍କ ସ ସହିତ ଥରେ ଯାଇଥିଲି। ଗାଡିରେ ଯାଇଥିଲି ବାକି ନାଇଁ ମୁଁ ଦେଖିନି।
ଅଁ, ଉପରକୁ ଲକ୍ଷ୍ୟ ଦେଇ ନଥିବ ମାନେ ଅଛି ଗୋଟେ ସ୍ତମ୍ବ ଭଳିଆ ଏମିତି ପୁରା ବିରାଟ ଅଁ, ହଁ ଛତା ପରି ଗୋଟେ ଥିବ। ହଁ, ହଁ, ହଁ। ଉଁ, ଉଁ, ଝରଣା ହଁ ସେଇଠି ଆମ ଗାଡ଼ିବାଲା ଡ୍ରାଇଭର୍ କହିଲା କହିଲା ଏଇଠି ବାଘ ଆସନ୍ତି। ଉଁ, ଏଇ ଝର ପାଖକୁ।
ହୁଁ, ସେଟା କେତେ ଦୂର ସତ କହିବି ଆ, ମୁଁ ଆମେ ତାପରେ ଲାଷ୍ଟ ଟାଇମ୍ ଗୋଟେ ଯାଇଥିଲୁ। ଆମର ସମସ୍ତେ ଫ୍ୟାମିଲି ଦେଖି ଦେଖିଲା ବେଳକୁ ଗାଡିବାଲା କହିଲେ ନାଇଁ ଆସ ବରରେ ପାଣି ଏବେ ଝରୁନି। ମିଛ କହିଦେଲେ ଆମେ ଗଲୁନୁ ଆଉ। ରଖୁଛି ଟିକେ ମା ଡାକିଲେଣି ପରେ କଥା ହେବା।